ହ୍ୟାଲୋ।
ହ୍ୟାଲୋ ହଁ ଶୁଭୁଛି
ଏରେ କଣ କରୁଛ?
ବସଚି।
ଆଉ କଣ ଖାଇଥିଲୁ?
ଏ ଭାତ ଡାଲମା ଆଳୁ ଭର୍ତ୍ତା।
ବାତ ଡାଲମା ଆଳୁ ଭରତା ଆଚ୍ଛା ଆଜି ଆମେ ଗୋ ମୁଁ ଭା ପଖାଳ ଭାତ ବଡ଼ିଚୂୁରା ଆଳୁ ଭଜା ଇପି ଆଉ ଯୋଉ ଆଜି କୁଁ କହିଲୁ ଯୋଉ ଗଛ ଉପରେ କଥା ହବା?
ହଁ।
ଆଚ୍ଛା ଦେଖେ ଆମେ ଗୋ ଯେମିତି ଗୋଟେ ପରିବେଶରେ ରହୁଛି ଯେମିତି ଆମର ଖାଦ୍ୟ ବସ୍ତ୍ର ବାସଗୃହ ଯେମିତି ଦର କାର୍ ତ ବଞ୍ଚିବା ପାଇଁ ବି ଆମକୁ ଘଡ଼ ଅମ୍ଳଜାନ ବି ନିହାତି ଦରକାର ଆଉ ବାକି ଯୋଉ ଏଇ ତିନିଟା ରହିଲା ଆକୁ ଛାଡ଼ିକି ଗୋଟେ ଦିନ୍ କି ଦି ଦିନି ଆମେ ବଞ୍ଚିପାରିବା ଖାଇବାକୁ ଛଡ଼ିକି ବସ ରହି ପାରିବା କିନ୍ତୁ ଯେତେବେଳେ ଆମେ ଅ ଅମ୍ଳଜାନ ହିଁ ରହି ମାନେ ରହିବନି ଆମେ ଦି ସେକେଣ୍ଡ ବି ତାକୁ ଛାଡ଼ିକି ବଞ୍ଚି ପାରିବନି। ଠିକ୍ ଅଛି କିନ୍ତୁ ଦେଖେ ମଣିଷ ଏ ସବୁ ସତ୍ଵେ ବି କଣ କରୁଛି? ନା ନିଜର ସୁବିଧା ଇଏ ପାଇଁ ଗଛ କାଟୁଛି ହଁ ନା ନାଇଁ ତ ମୁଁ କହିବା କ ହଁ ସେ ଯୋଉ ଗଛ କାଟୁଛି ତା ଦ୍ଵାରା କଣ ଆମର ଅ ଅମ୍ଲଜାନ କମୁ ଛି ଅଙ୍ଗାରକାମ୍ଳ ବଢ଼ୁଛି ଠିକ୍ ଅଛି କଣ ହଉଛି ନା ଅସୁବିଧା ଯାହା ଦ୍ଵାରା ଯ ବହୁତ ପ୍ରକାର ଅସୁବିଧା ହେରିକା ହଉଛି। ହ ନା ନାଇଁ ତ ଦେଖେ ଗଛ କା ଟିବା ଦ୍ଵାରା ଆମର ଯୋଉ ଜୀବଜନ୍ତୁ ହେରିକା ରହିଲେ ସେ ବି କଣ ସହରା ବିମୁ ଖି ହଉଛନ୍ତି ଦେଖିବୁ ପ୍ରାୟ ବେଳେ ବେଳେ କଣ ହୁଏ ଚନ୍ଦକା ହେରିକାରେ ହାତୀ ଗାଁ ଗରେ ଯାଏ ଡମ୍ପଡ଼ ହେରିକା ହାତୀ ପସିଯାଏ ଆ ଦ୍ଵାରା ବହୁତ ଧ ହଁ ତ ମୁଁ କହିବା କଥା ଯେ ଗଛ ଯୋଉ ଆମେ କାଟୁଛେ ସେଟା କେତେ ଦୂର ଠିକ ଆଉ କେତେ ଦୂର ଭୁଲ? ତା ଉପରେ ତୁ କଣ ଜାଣିଛୁ ମତେ ଟିକେ କହ?
ଗଛ କାଟିବା ଉପରେ ବହୁତ ପ୍ରକାରର ଭୁଲ ହଉଛି ଏମିତି ବର୍ଷା ହବାର ବି ସମ୍ଭାବନା କମ୍
ଆଚ୍ଛା।
ତାପରେ ଆମେ ଯେ ରାସ୍ତାଘାଟରେ ଗଛଟେ ରହିଲେ ବି ଲୋକେ ଯିବା ଆସିବା ପାଇଁ ଛାଇ ଦରକାର ପାଇଁ ଦରକାର ପଡିଥାଏ ତାପରେ
ଦେଖେ ମୁଁ କହିବା କଥା ଦେଖେ ଗୋଟେ ଗଛ ଯେହେତୁ ଅଛି ତାର ଡାଳରୁ ମୂଳ ପର୍ଯ୍ୟନ୍ତ ଆମର ସବୁ ଦରକାର କାର ଏମିତିକି ଡାଳ ହେଲେ ଔଷଧୀୟ ଗଛ ବି ହେଇପାରୁଛି ତାର କାଠ ଆମେ ନେଇକି ବିଭିନ୍ନ ପ୍ରକାର କାଠର ଜିନିଷ ଆମେ କରିପାରୁଚୁ। ତାପରେ ଧର ମେନ୍ କଥା ହଉଛି ଗଛ ଆମକୁ ଛାଇ ଦଉଛି।
ହୁଁଁ ହୁଁ।
ଫୁଲ ଦଉଛି ଗଛ ଆମକୁ ଖାଇବା ପାଇଁ ଫଳ ପନିପରିବା ଔଷଧ ସବୁ କିଛି ଯୋଗଉଛି ଠିକ ଅଛେ ତ ଗଛ ତାପରେ କଣ ନା ଗଛ ଦ୍ଵାରା ଆମେ କଣ କରିପାରୁଛେ ଦେଖେ ଗଛ ଯଦି ଅଧିକ ରହିଲା ବର୍ଷା କରିବାରେ ବି ସାହାଯ୍ୟ କରୁଛି।
ହୁଁ ହୁଁ।
ମାନେ ବର୍ଷା କରବାର ମୁଖ୍ୟ ଭୂମିକା କାହାର ଗଛର ଯଦି ଏବେ କିନ୍ତୁ ଆମେ କଣ କରୁଛ ଜେହେ ତୁ ଗଛ କାଟି ଦଉଚେ ବର୍ଷା ଠିକ ସେରେ ହଉନି ବର୍ଷ ନହବର୍ କଣ ସବୁ ଆ ଆମର ଅସୁବିଧା ହଉଛି ଖାଇବା ପାଇଁ ର ମାନେ ପାଣି ପାଇଁ ବି ପାଣି ବି ହଁ। ତ ମୁଁ କହିବାକଥା ତମ ଘର ପାଖରେ ଜଣେ କିି ଗଛ କାଟ ଛି ଠିକ ଅଛି ତୁ ତାକୁ କଣ କହିବୁ କୋ ଯେ ଭାଇ ମାନେ କଣ କେମିତି ବୁଝେଇବୁ।
ହୁଁ ତାକୁ କହିବି ଯେ ଗଛ ଟା ଆମ ପାଇଁ ନିହାତି ଜରୁରୀ ଗଛ ଟା କାଟନି
ଆଉ ଛାଇ ଗଛ ଟା ରହିଲେ ଲୋକେ ଛାଇ ମୂଳରେ ବସୁଛନ୍ତି ଫଳ ବି ଯଦି ଖାଉଛନ୍ତି ସେଟା ଆମ୍ବ ଗଛ ଥାଏ କି ଗୋଟେ ଫଳ ଖାଲି ଗଛ ଦେହରେ ଥାଉ ଓ ପିଲା କି ଲୋକ କୁ ଅନ୍ଦୀପ ଫଳ ଗଛୁଟେ ହେଇଥାଆନ୍ତି ତାପରେ ଗଛ ଟା ବହୁତ
ଦେଖେ ଗଛମା ଗଛର ଗୋଟେ ବଡ ଉଦାହରଣ ହଉଛି ଯେମିତି ଆମେ ଆମ ଛୋଟ ଛୁଆଙ୍କୁ ବାପା ମା ନିଜର ହୁ ଅ ଛୁଆଙ୍କୁ ଛୋଟ ବଡ କରିଥାନ୍ତି ମାନେ କିନ୍ତୁ ସେଇ ସେଇ ଗୋଟେ ଛୁଆ ଜନ୍ମ ହେଲା ସମୟରେ ଯଦି ଗୋଟେ ଗଛ ଲଗାନ୍ତି ଗୋଟେ ଛୁଆକୁ ଦଶ ଗୁଆ ବେଳକୁ ସିଏ ଯେତିକି କଣ ପାଠ ସାଠ ପଢୁଥାଏ କିନ୍ତୁ ଗଛ ଟା କଣ ଦଶ ବର୍ଷ ବିଭିନ୍ନ ପ୍ରକାର ଫଳ ହେରିକା ଦଉଥାଏ ଠିକ ଅଛି ଫଳ ଫୁଲ ଇତ୍ୟାଦି ଆମକୁ ଔଷଧ ଜିନିଷରେ ଏବେ ଯୋଗାଡ କରିଥାଏ ଠିକ ଅଛି ତାପରେ କଣ ହଉଛି ନା ଦେଖେ ଗୋଟେ ଯଦି କାଲି ସକାଳେ ଯେ କଣ ଗ୍ୟାରେଣ୍ଟି ଅଛି ଯେ କାଲି ସକାଳେ ପୁଅ ଝିଅ ବଡ ହେଇକି ଆମକୁ କଣ ନା ପଚାର ଖୋଜା କରିବେ କି ଆମର ଭଲ ମନ୍ଦ ବୁଝିବେ କିନ୍ତୁ ଗଛ ଟା କଣ ଯେହେତୁ ଆମେ ତାର କଣ ଯତ୍ନ ନେଇଛେ ଆମ ପାଇଁ ସି ତାଏମିତି ତରକାର ପଇଲେ ଆମର ଆମେ ଗଛକୁ କାଟି ବି ପାରୁଛେ
ହୁଁ ହୁଁ।
ଗଛ ମୁଁ କହିବା କଥା ଯୋଉମାନେ ଗୋଟେ ଗଛ ଲଗେଇଥାନ୍ତି ସେ ଗଛ ଯୋଉ କାଟନ୍ତି ତାଙ୍କୁ କଷ୍ଟ ହୁଏ ନା ହୁଏନି ସେଇ ଉପରେ କଅଁ କରିବ?
ଯେମିତି ମଣିଷକୁ ଟିକେ ଆଘାତ ହେଲେ ତାକୁ କଷ୍ଟ ହଏ ଗଛକୁ ବି ନିଶ୍ଚିତ ଆମେ ସିନା ଅନୁଭବ କରିପାରୁ ଗ ଗଛଟାକୁ ନିଶ୍ଚୟ କଷ୍ଟ ହବ ଏମିତି କିଛି ଗଛ ଅଛି ତାହା ଇଏରୁୁ ଦେଖିବୁ ବର ଗଛ ହଉ କି ଯେକୌଣସି ଆମ୍ବ ଗଛ ହଉ ତା ଇଏ ଯୋଉ ମାନେ ଧାର ଧାର ହେଇ ଉ ଯେମିତି ଆ ମଣିଷ କା ପିଲେ ଯେମିତି ମାରିଲେ ଯେମିତି ଲୋଭ ହୁଏ ତାଙ୍କ ଦେହ ବି ସେମିତି ଗୋଟେ ଏଆାସେ ଦୁହଟା ବିର
ଆମେ ଜାଣିଛେ ନାଇଁ ଗଛ ଆମର ବିଭିନ୍ନ ପ୍ରକାର ଉପକାର କାମ କରେ।
ବହୁତ ଉପକାରୀ ହଁ। ହଁ ହଁ। ହୁଁ ହଁ ନିଶ୍ଚିତ ହଁ। ହଁ ହୋ ହଁ। ହଁ ଶୁଭୁଛି। ନିଶ୍ଚିତ।
ଯାହା ଦ୍ଵାରା ଦେଖିବୁାୟ ସବୁଆଡେ କଣ ହଉଛି ନା ମରୁଡି ଅ ଯୋଉ କଣ ଜଙ୍ଗ